ହ
ଶୁଭ ସନ୍ଧ୍ୟା।
ଶୁଭସନ୍ଧ୍ୟା କଣ କରୁଚନ୍ତି।
ହ।
ଏଇ ଶୋଇ ପଡିଥିଲି ଉଠିକି ଦିଦି ଡାକିଲେ ଉ ଟିକିଏ ସନ୍ଧ୍ୟା ଦେଇ ନମସ୍କାର ହେଇ ପ୍ରାର୍ଥନା କରି ଆସିଲି ଆଉ।
ଓହୋ ବହୁତ ବଢିଆ ଆଉ।
ଆଜ୍ଞା ଆଉ ଆପଣ କଣ କରୁଛନ୍ତି।
ମୁଁ ଏବେ ଆଜି ଘର ଦ୍ୱାର ସବୁ ଧୁଆ ଧୁଇ କଲି କାଲି ଗୁରୁବାର ଅ ଅଛି ତ। ଆଉ ଧୁଆଧୁହି କରିକି ଏଠି ଟିକେ ଠାକୁର ମୁଣ୍ଡିଆ ମାରିକି ବସିଛି ଆଉ।
ଓହୋ କଣ ଖାଇଛନ୍ତି।
ନା ନା ଖାଇବା ପିଇବା ହେଇନି ଏପର୍ଯ୍ୟନ୍ତ। ଆଉ ଟିକେ ଗଲି ଚାହା ପିଇବି ସାଢେ ସାତଟା ବେଳକୁ ଆଉ।
ଆଉ କଣ କୁହ।
କ୍ଲା ଆଉ ନାଇଁ ଦିଦି ବି ଏଇଠି। ଉଁ ଦିଦି କହୁଥିଲେ ଏଠି ଅଳିଆ ଆବର୍ଜନା ବହୁତ କରୁଛନ୍ତି ଅଳିଆ ଗଦା ଟିକେ ଅଳିଆ ଭଲ ସେ ନଉନାହାନ୍ତି। ଆମେ ଟିକେ ସେଇ ବିଷୟରେ ଦିଦିଙ୍କ ସହିତ କଥା ହଉଥିଲୁ ଆଉ।
ଆଚ୍ଛା ଆଚ୍ଛା ଯାହା କହିଲ ଲୋକ ତ ମା ମାନୁନାହାନ୍ତି ସବୁ ରାସ୍ତା ଉପରୁ ଅଳିଆ ପକଉଚନ୍ତି। ତାପରେ ଜରି ଜିନିଷ ଅଲଗା ରଖନ୍ତେ ସୁଖିଲା ଅଳିଆ ଅଲଗା ରଖନ୍ତେ ସେଟା କଣ କରାଯିବ।
ଉଁ ଜମାରୁ ନାସନା ନାସନା ଆବର୍ଜନା କରୁଛନ୍ତି। ଆଁ ଖାଦ୍ୟ ଜିନିଷ ଗୁଡାକୁ ବହୁତ ନଷ୍ଟ କରୁଛନ୍ତି। ଏଁ ଯଦି ଖାଦ୍ୟ ଜିନିଷକୁ ଖାଉନାହାନ୍ତି ତ ଗାଈ ଗୋରୁ କୁକୁର ମାନଙ୍କୁ ଦେଇଦବା ତ ତାଙ୍କୁ ନ ଦେଇ ଏ ଅସ୍ନା ଫସ୍ନା କରୁଛନ୍ତି ଆଜ୍ଞା ହଁ।
ଗାଇ ତାକୁ ଗୋଟେ ପାଖରେ କୁଣ୍ଡ ଟେ ରଖିବେ। ତାକୁ ତା ଦେହରେ ଗାଈ ପାଇଁ ଗୋରୁ ପାଇଁ ପକେଇ ଦିଅନ୍ତେ।
ହଁ ଦିଦି ଆସୁ ଲୋକଙ୍କୁ କିଏ ବୁଝେଇବ ଦିଦି ଆଜିକାଲିର ଲୋକ ସେ ଭାବୁଛନ୍ତି ଏଁ ହଁ ନଷ୍ଟ ହେଇଯାଉ କଣ ଅଛି ହେଲେ ସେଇ ଟଙ୍କାଟେ ଜିନିଷ ଗୋଟେ କୃଷକ ନିଜେ ତା ଏଇ ଚାଷ କରି ଧାନ ହଉ ଚାଉଳ ହଉ ଗହମ ହଉ ସିଏ ଜାଣିଥିବ କେ
ସିଏ ଜାଣିଚି ତା ପରିଶ୍ରମ କୋଉ ପ୍ରକାର ହଉଚି ଆ ଲୋକ ବୁଝି ପାରୁନାହାନ୍ତି ଆଉ କଣ କରାଯିବ।
ଜିଜ୍ଞା।
ଆଉ କଣ? ଏମତି ଲୋକ ତ ନିଜେ ସଚେତନ ନୁହନ୍ତି ତମେ ବ୍ୟସ୍ତ ହେଲେ ଆଉ କଣ କରାଯାଇ ପାରିବ। ହୁଁ।
ସେଇ ବିଷୟରେ ଦିଦି କହୁଥିଲେ ମତେ ଆଉ ଏଠି ଆଉ ଧୂଳି ବି ଧୂଳି ବି ବହୁତ୍ ଉଡ଼ୁଚି ଆ ଗାଡ଼ି ଯାନବାହାନ ବହୁତ୍ ସଂଖ୍ୟାରେ ଚାଲିଲାଣି ଏବେ ହୁଁ।
ନାଇଁ ନାଇଁ ଯାନବାହାନ ଚାଲିଲାଣି କହିଲ। ମୁଁ ମୋ ମତରେ ଯେକି ଆଖପାଖ ଜାଗାକୁ ଯଦି କୁଆଡ଼େ ଯାଉଚ ତାହେଲେ ସାଇକେଲ୍ ନେଇକି ଯିବାଟା ବହୁତ୍ ତୁ ମାନେ ଭଲ କାହିଁକି ନା ତା ଦ୍ଵାରା ତମ ଶରୀରରେ ବି ମାନେ ପରିସି ମାନେ ଗୋଟେ ପ୍ରକାର ପରିଶ୍ରମ ହବ। ରକ୍ତ ସଞ୍ଚାଳନ ଭଲ ରହିବ। ଆଉ ପାଖ ଆଖ ଜାଗାକୁ ଗଲେ ଗାଡ଼ି ନନେଲେ ଧୂଆଁ ପ୍ରଦୂଷଣ କମ୍ ହେଇଯିବ।
ଯେମିତି ଗଛ ଅ ଗୁଡ଼ାକ କାଟି ଦଉଚନ୍ତି।
ତାପରେ ଏମିତି ହେଲେ ପରିବେଶ ଟା ଆକଚୁଆଲି ପ୍ରକୃତରେ ପରିଷ୍କାର ରହନ୍ତା। ଆଉ ବେଶୀ ତ ଅଳିଆ ଆବର୍ଜନା ଆଉ ଜରି କାଗଜ ସବୁ ଯାହା ପାଇଲେ ସେଇଠି ପକେଇଦେଲେ ଜରିର ବ୍ୟବହାର ଯେତେ କମ କରିବା ଦରକାର୍।
ନିହାତି ଜରି କୁ ମାନେ ହଜାର ବର୍ଷ ଲାଗେ ନ ନଷ୍ଟ ହବା ପାଇଁ ତାକୁ ମାଟି ତଳେ ପୋତିଦବା କଥା। ଉଁ ଏମିତି କରିବା କଥା ଗଛ ଗୁଡ଼ା କାଟି ଦଉଚନ୍ତି। ଆ ଅମ୍ଳଜାନର ଅଭାବ ହଉଚି ଆମକୁ
ହଁ ନିଶ୍ଚିନ୍ତ ସତ କଥା ଏଟା ଅମ୍ଳଜାନ ର ଅଭାବ ତାପରେ ମାନେ ଗରମ ଯୋଉ ତାପମାତ୍ରା ବଢି ଯାଉଚି ତାରି ପାଇଁ ମୃତ୍ତିକା ଖେଳ ବି ସେଇଥିପାଇଁ ଆଉ ତ ଏବେ ତ ସହର ମାନଙ୍କରେ ମାଟି ଦେଖିବାକୁ ମିଳୁନାହିଁ ଗଛ କିପରି ଲଗେ ଏବେ ସ ଯୋଉଠି ବି ରାସ୍ତାରେ ଲଗା ଯାଉଚି ସରକାରଙ୍କ ପକ୍ଷରୁ ରାସ୍ତା ତିଆରି ପାଇଁ ଗଛ କଟା ହେଇଯାଉଚି। ଏମିତି ବି ହୁଅନ୍ତା କିଛି ଗୋଟେ ଜାଗା ଫାଙ୍କା ରଖିଦିଅନ୍ତେ ଯେ କି ଏଇଠି ଗଛ ଲାଗିବ। ବହୁତ୍ ସୁନ୍ଦର ହୁଅନ୍ତା ଯେମିତି ଆମର କଟକ କ୍ୟାଣ୍ଟନମେଣ୍ଟ ରୋଡ଼ରେ ପ୍ରତି ଘର ଦୁଆର ମୁହଁରେ କିଛି ଜାଗା ଛଡା ଯାଇଚି ଗଛ ଲାଗିବା ପାଇଁ। ହଁ ଆଉ ସି ଡି ଆ ଇ ଅଞ୍ଚଳରେ ସେମିତି ପ୍ରତି ଦ୍ୱାର ମୁହରେ ଲୋକ ନିଜ ଗ ଗଛ ଲଗଉଚନ୍ତି ସେଇ ଟାଇପ୍ ରେ କଲେ ସେ ପ୍ରକାରର ପ୍ରଣାଳୀ ବା ପଦ୍ଧତି ଅବଲମ୍ବନ କଲେ ବହୁତ ଭଲ ହୁଅନ୍ତା।
ଧୀରେ ଧୀରେ ଉନ୍ନତି ହୁଅନ୍ତା ଏବେ ତ ଲୋକମାନୋନେ କହୁଚ ଆମେ ଖାଲି ଘର କରିବୁ ଏମିତି ଷ୍ଟୋ ରୁମ୍ କରିବୁ ଏକ୍ସଟ୍ରା ରୁମ୍ ବହୁତ୍ ସାରା ଘର ବନେଇବେ।
ତା ବଦଳରେ ଗଛ ବିଛ ଏଗୁଡ଼ା ସବୁ ଲଗେଇବାର ବି ଚେଷ୍ଟା କରିବା ଦରକାର୍। ମଣିଷ ନିଜ ସ୍ୱାର୍ଥ ପାଇଁ ସବୁ କିଛି ମାନେ ଉପରେ ମାନେ ସବୁ କିଛି କୁ ଅସୁବିଧାରେ ପକଉଚି। ଜୀବ ଜନ୍ତୁ ପରିବେଶ ସମସ୍ତେ ଅସୁବିଧାର ସମ୍ମୁଖୀନ ହଉଚନ୍ତି କେବଳ ମଣିଷ ସକାଶେ।
ଜଙ୍ଗଲଗୁଡ଼ା ବି କାଟିକି ତାକୁ ସେଥିରେ ପ୍ଲାଣ୍ଟ ବନୋଉଚନ୍ତି।
ଏବେ ତ ମୁଁ ଦେଖୁଚି ଯଦି ଏବେ ଚାଷ ଜମି ଗଣନା ହବ ବର୍ତ୍ତମାନ ଚାଷ ଲୋକ ଆଉ କେହି କରୁନାହାଁନ୍ତି ଓଡିଶା ଗୋଟେ କୃଷି ପ୍ରମୁଖ ରାଜ୍ୟ କୃଷି ପ୍ରଧାନ ରାଜ୍ୟ କିନ୍ତୁ ଅଧିକା ବହୁ ଚାଷ କରିବା କମି କମ ହେଇଗଲାଣି ଚାଷ ଜମି ସବୁ ପ୍ଲଟିଙ୍ଗ୍ ଭଳିଆ ହେଇକି ବି ବିକ୍ରି ହଉଛି ଲୋକ ସବୁ ସେଠି ଘର କରୁଛନ୍ତି ଆ ଆପାର୍ଟମଣ୍ଟ ତିଆରି କରୁଛନ୍ତି ଗ ଗଛ ସବୁ ଆଉ କୋଉଠି ଲଗେଇବେ। ତ ଚାଷ ବି କରିବାକୁ ଆଜିକାଲି ଜମି ନାହିଁ, ଆଉ ଛାତ ଉପରେ ଗୋଟେ ମିଛି ମିଛିକା ଗଛ ଲଗଉଛନ୍ତି। ଫୁଲ, ଗଛ ଲଗା ଇଏ ଗଛ।
ଛାତ ଛାତ ଉପରେ ଏବେ ପରିବା ଲଗାଉଛନ୍ତି କିଛିଟା ମାଟିରେ ଏମିତି ନେଇକି।
ସେଇଟା କଣ, ମାନେ ଗୋଟେ, ଚାଷରେ ଯିବ କି?
ନାହିଁ।
ଆଉ ଲୋକ ନିଜେ ତ ସତର୍କ ହଉନାହାନ୍ତି ସେମାନେ ରହୁନାହାନ୍ତି, କି ସଚେତନ ହଉନାହାନ୍ତି। କଣ କରାଯିବ, ଏଥିରେ ପୁଣି ନିଜେ ଚାଷ କରୁନାହାନ୍ତି। ବାହାର ରାଜ୍ୟରୁ ମଗେଇକି ଖାଉଛନ୍ତି, ତା ଦେହରେ ନଷ୍ଟ ନଷ୍ଟ ପ୍ରବଳ କରୁଛନ୍ତି ଖାଦ୍ୟ, ଯେତିକି ପ୍ରାଣୀ ସେତିକି ରୋଷେଇ କରିବ।
ଯୋଉ ପର୍ଯ୍ୟନ୍ତ ପଇସା ପଇସାର ଅଭାବ ଜାଣିନି ସେ ପର୍ଯ୍ୟନ୍ତ ସିଏ ନଷ୍ଟ କରିବନି, ଗୋଟେ ଗରିବ ଲୋକଟି ସିଏ କେବେ ଖାଦ୍ୟ ନଷ୍ଟ ନଷ୍ଟ କରିବନି। ଏତିକି ମୋର ପରିବାର, ଏତିକି ମୋର ଖାଦ୍ୟ ଦରକାର, ମୁଁ ଏତିକି ରୋଷେଇ କରିବି,। ଯୋଉମାନଙ୍କୁ ପଇସା ଅଛି ଧନୀ ଲୋକ, ବଡ ଲୋକ, ସେଇମାନେ ହିଁ ଖାଦ୍ୟରେ ଦୁର୍ବବହାର କରନ୍ତି।
ହୁଁ ନାଇଁ ଧନୀ ଲୋକ କଥା କହିଲେ, ଯିଏ ପ୍ରକୃତରେ ପରିବାରଟିକୁ ଧନୀ କରେଇଥିବ, ସେ ଲୋକ ବହୁତ ମାନେ ରକ୍ଷଣଶୀଳ ହେଇଥିବ। ସେ କେବେ ବି ଖାଦ୍ୟ ପଦାର୍ଥ ନଷ୍ଟ କରୁନଥିବ। ମାନେ ବ୍ୟର୍ଥ ଯୋଉ ଧ ଧନ ଯାହା ଉପାର୍ଜନ କରୁଛି। ସେଗୁଡା ବ୍ୟର୍ଥରେ ଅପଚୟ କରୁନଥିବ, ନିଶ୍ଚିନ୍ତ ସେ ଗୋଟେ ରକ୍ଷଣ ଶୀଳ ଲୋକ ହେଇଥିବ। କିନ୍ତୁ ତା ସ୍ତ୍ରୀ ପିଲା ଏମାନେ ତ ବୁଝିଲେନି ନା ଏମାନଙ୍କ ହାତ ରେ ଦାୟିତ୍ବ ଆସିଲାନି, ତ ଏଇମାନେ ହିଁ ବେଶୀ ନଷ୍ଟ କରନ୍ତି। ଖାଦ୍ୟ ପେୟ ସବୁ
ସେମାନେ କିରା ବୁଝି ପାରିବେନି ପଇ ପଇସାର ମୂଲ୍ୟ କଣ ଉ ନିଜ ବାପ ବାପା ମା ଭାଇ ଏମାନେ ପଇସା ଅର୍ଜନ କରିକି ହଁ ଦେଇଦେଲେ ସେମାନେ କହୁଛନ୍ତି। ଯେ ଯେଉଁ ପର୍ଯ୍ୟନ୍ତ ସେ ନିଜେ ରୋଜଗାର କରିବେ, ନିଜେ ସକ୍ଷମ ହେବେ, ତାପରେ ଗୋଟେ ଟଙ୍କାର ମୂଲ୍ୟ ସେ ବୁଝିପାରିବେ।
ହୁଁ। ତାପରେ କଣ କହିଲ? ଅଳିଆ ଟା ମାନେ ଗୋଟେ କଳା ଜରି ଭିତରେ ପଲିଥିନରେ ପୁରରେଇକି ଗୋଟାଏ ଜାଗାରେ ରଖିଦିଅନ୍ତ। ଅଳିଆ ଗାଡି ଆସନ୍ତା ନେଇ ଯାଆନ୍ତା। ତାପରେ ନିଜ ଆମ ଗାଁମାନଙ୍କରେ କଣ ନିଜ ନିଜ ଦୁଆର ମୁହଁ ନିଜେ ଓଳାନ୍ତି। ଏମିତି କିି ରାସ୍ତା ବି ଓଳେଇ ଦିଅନ୍ତି ପରିଷ୍କାର ଲାଗିବ ବୋଲି।
ଯେ କି ମୋ ଦ୍ୱାଆର ମୁହଁ ଏତିକି ରାସ୍ତା ମୁ ଉଳେଇଦେଲି ତମ ଦ୍ୱାର ମୁହଁ ତମେ ଓଲେଇ ଦିଅ ପରିଷ୍କାର ହେଇଯାଏ ଆ ଟାଉନମାନେ ଏଇଟା ତାଙ୍କର ତାଙ୍କର ଗୋଟେ ସମ୍ମାନ ହାନି ହବ କି କଣ ଭାବନ୍ତି। ଆଉ ସେମାନେ ଦୁଆର ମୁହଁ ବି ଓଳାନ୍ତିନି, ପରିଷ୍କାର ରଖନ୍ତିନି। ଆଉ ଯାହା ଫଳରେ ଗୋଟେ ମାନେ ଅଳିଆ ବାଲା ଆସିକି କେତେ କରିବ ତମେ ତ ନିଜେ ସଚେତନ ନୁହଁ।
ସିଏ ଅଳିଆ ବାଲା ଆସିକି ତୁମର କିଛିଟା ଅଳିଆ ନବ, ତା ମନେ ନୁହେଁ ଯେ ଅଳିଆ ବାଲା ତମ ଦୁଆର ପହଁରି ଦେଇକି ଯିବ।
ନାଇଁ ଅଳିଆ ବାଲା ଯଦି ବି ଅଳିଆ ନବ ସକାଳେ ନବ, ସଞ୍ଜରେ ନବ, ଦୁଇ ଟାଇମ୍ ନବ।
ହୁଁ ହୁଁ
ଖରା ବେଳେ ପକେଇବ ଚାରିଟା ବେଳେ ପକେଇବ ନାଇଁ ଅଳିଆକୁ ଏକାଠି କରିକି ରଖିବ ଯେତେବେଳେ ଅଳିଆ ଗାଡ଼ି ଆସୁଚି ସେତେବେଳେ ଦେଇଦବ। ଏ ଏତିକି ଯଦି ଲୋକ ନ କରିବେ ତାହେଲେ ସେ ପରିଷ୍କାର ପରିଚଛନ କେମତି ରହିବେ ଏଥିରେ କହିବେ ଯେକି ସରକାର ରାସ୍ତା ସଫା କରୁନାହାନ୍ତି ଇଏ କରୁନାହାନ୍ତି ସେ କରୁନାହାନ୍ତି ତମେ ତ ନିଜେ କରୁନ। ତମେ ନିଜେ କଲେ ସରକାର ଦେଖନ୍ତେ ନା ନାଇଁ ଏ ଲୋକ ପରିଷ୍କାର ରହୁଚନ୍ତି ଆମେ ତାଙ୍କ ଏରିଆକୁୁ ଆଉ ଅଧିକ ଲୋକ ଦବୁ ସଫେଇ କର୍ମଚାରୀ ଅଧିକ ଦବୁ।
ହୁ।
ଏଇପରି ହେଲେ ଟିକେ ଭଲ ହୁଅନ୍ତା ଆଉ ତ ସେ ତ କେହି ସଚେତନ ହଉନାହାନ୍ତି ଆଉ।
ସେତ ନିଜେ ଲୋକମାନେ ଯଦି ନିଜେ ସଚେତନତା ହେବେ ତାହେଲେ ଆମର ଟିକେ ଦେଶ ବଦଳିବ‌। ନହେଲେ ବଦଳି ପାରିବନି।
ହୁଁ ହୁଁ। ହୁଁ ହୁଁ ହୁଁ।
ଆଉ ଦିଦି କିଛି ମାର୍କେଟିଂ କରିବା ପାଇଁ ଯାଇନାହାନ୍ତି ବଜାରକୁ? କିଛି ଜିନିଷ ଆଣିବା ପାଇଁ?
ହଁ ହଁ ଯାଇଥିଲି କିଛିଟା ଆସିଚି ଆଉ କିଛିଟା ଏବେ ସନ୍ଧ୍ୟା ବେଳେ ପୁଅକୁ ପଢଉଥିଲି ତ ତା ପଢା ସରିଲେ ପୁଣି ତାକୁ ନେଇକି ଯିବି ତାର ଗୋଟେ ବର୍ଷା ଦିନିଆ ଚପଲ୍ ଟେ ଆସିବ ଆଉ ତାର ହଁ ଜୋତା ପିନ୍ଧିକି ସ୍କୁଲ୍ ଯାଉଚି ସବୁ ଦିନ ସ୍କୁଲ୍ ଗଲାବେଳକୁ ବର୍ଷା ହଉଚି।
ଆଜ୍ଞା। ସେଇ ଅସୁବିଧା ଆଜି ମୋରବି ହଉଚି।
ହଁ ମାନେ ଠିକ୍ ସ୍କୁଲ୍ ଯିବା ଟାଇମ୍ ରେ ହିଁ ବର୍ଷା ହଉଚି।
ନିହାତି ବର୍ଷା ହଉଚି।
ଯେତେ ଯେତେ ରେନିକୋଟ ପିନ୍ଧିଲେ ବି ଯାହା ପିନ୍ଧିଲେ ବି ଆଉ ଗୋଡ଼ ସ ଜୋତା ଆଉ ସକ୍ସଟା ଓଦା ହେଇଯାଉଚି ପୁରା ମଉଜା।
ହଁ ହେଇତିନାଗି ସେଇ ବର୍ଷା ଦିନ କିଣି ଆଣିବେ ଆଉ।
ହଁ।
ଆଜ୍ଞା।
ଏ ଏ ପ୍ରକାର ସବୁ ସମସ୍ୟା ଚାଲିଚି ଆଉ କଣ କରାଯିବ ଆମର ବି ଏପଟେ ସେଇ ଅଳିଆର ଅବ୍ୟବସ୍ଥା ବହୁତୁ ହଉଚି। ସବୁ ଜାଗାରେ ସେଇୟା ସବୁଠାରୁ ପରିଷ୍କାର ଜାଗା ହଉଚି ଗାଁ।
ନିହାତି ଗାଁ ଗାଁର ଲୋକମାନେ ନିଜ ଘର ଦ୍ୱାର ବାରି ସବୁ
ତମେ ତମେ ଦେଖିଲା କାଲି ସକାଳେ ଗୁରୁବାର ତମେ ତମ ଆଖପାଖ ଅଞ୍ଚଳର ରାସ୍ତା ଦେଖ କେତେ ଅପରିଷ୍କାର ଲୋକ କରି ଜିବେ କିନ୍ତୁ ଗୋଟେ ଗାଁକୁ ଗଲା ଦେଖିବ ଆଜି ବୁଧବାର ର ସେମାନେ ରାସ୍ତା ବି ଲିପି ଲାପିକି ପରିଷ୍କାର କରିଥିବେ।
ରଖୁଚି ଦିଦି ଡାକୁଚନ୍ତି ମୁଁ ଆପଣଙ୍କ ସହିତ ପରେ କଥା ଧନ୍ୟବାଦ